ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ସାର ନମସ୍କାର।
ଆଜ୍ଞା ସା ଆଜ୍ଞା ମାମ ନମସ୍କାର।
ଆଜ୍ଞା ଆପଣ ଏବେ କଣ କରୁଛନ୍ତି?
ଏବେ ଜଷ୍ଟ ଯାଉଥିଲି ଡିନର କରିବା ପାଇଁ ଆଉ ଆପଣ।
ଆଜ୍ଞା ଆଉ କିଛି ନାଇ ଏମିତି ପାଗ ଭଲ ଦେଇଛି ତ ଛାତ ଉପରେ ବସିଥିଲି ଆଉ।
ଆଚ୍ଛା ଆପଣଙ୍କ ବର୍ଷା ସେପଟେ କିଛି ଏମିତି ହଉନି ତ।
ଆଜ୍ଞା ଆଜ୍ଞା ଏବେ ତ ବର୍ଷା ଦିନ ତ କେବେଠୁ ଆରମ୍ଭ ହେଇଗଲାଣି କିନ୍ତୁ ବର୍ଷା ହିଁ ହଉନଥିଲା ଏବେ। ତିନି ଦିନ ହେଲା ତ ବର୍ଷା ଲଗାତାର ହଉଛି ଏବେ ଛାଡିଛି ବର୍ଷା। ହଉଛି ଦିନ ଯାକ କିନ୍ତୁ ସନ୍ଧ୍ୟା ବେଳକୁ ଛାଡି ଯାଉଛି ବର୍ଷା।
ଆଉ ଆପଣଙ୍କ ଏଠି ସାର୍ କେମିତି କଣ ପାଗ ଏବେ ଅଛି?
ତମେ ଯଦି ପଳେଇ ଆଇବ। କଣ୍ଟିନୁଅସ ତିନି ଦିନ ହେଲାଣି ଲଗାତାର ବର୍ଷା ହଉଛି ତ ଚାରିଆଡେ ପୁରା କାଦୁଅ ବର୍ଷାରେ ଇଏ ହେଇକି ଅଛି। ବଟ ପାଗ ତ ସେମିତି ବର୍ଷା ଦିନ ତ ଜାଣିଥିବେ କେମିତିଆ ପାଗ। କିନ୍ତିଆ କାଦୁଅ ହେଇକି ରୁହେ।
ଆଜ୍ଞା ଏବେ ତ ନ୍ୟୁଜରେ ବି ପାଣିପାଗ ବିଭାଗରୁ ମାନେ ଜଣଉଥିଲେ କି କଣ ସା ସାତ ତାରିଖ ଯାଏ ବି ଏମିତି ପୁରା ଲଘୁଚାପ ଲାଗି ରହିବ ବୋଲି।
ହୁଁ।
ଆଜ୍ଞା।
ହୁଁ ମାନେ ସେଇଟା ତ ଠିକ। ସେଇଟା ତ ଠିକ ଅଛି କିନ୍ତୁ ପୁରା ଇଏ ଯୋଗୁ ଚାରିଆଡେ ପାଣି ଯୋଗୁ ଯିବା ଆସିବାଏଇଠେ ସିନା ଅସୁବିଧା କ୍ଲାସ ଯିବାକୁ ଅସୁବିଧା ସବୁଆଡେ ଇଏ କରିବାକୁ ଅସୁବିଧା।
ଆଜ୍ଞା ସାରା ଏ ଯୋ ଭୁବନେଶ୍ଵରରେ ବି ବିଭର ବ୍ରିଜ। ଉପରେ ବି ସେଠି ପୁରା ପୁରା ଗାଡି ଅଧା ଯାଏ ବି
ହଁ ସେ ଆମେ ଯିବା ଆସିବାକୁ ଆମକୁ ଯିବା ଆସିବାକୁ ବି। ପୁରା ଅସୁବିଧା ହଉଛି ବସ ରେ ସବୁଥରେ କଲେଜକୁ ଆମର ବର୍ତ୍ତମାନ ଟ୍ରେନିଂ ଚାଲିଛି। ଆସିବାକୁ ଅସୁବିଧା ହେଉଛି। ହୁଁ ଦିନ ଯାଗ ପୁରା ଓଧା। ଦିନ ଯାକ ପୁରା ଏମିତି ଓଦା ଇଏ ରେ ରହିବାକୁ ପଡୁଛି।
ଆଜ୍ଞା। ତ ଖରା ଦିନେ ମାନେ କେତେ କହୁଥିଲେ କି ବର୍ଷା ହେଇଯାନ୍ତା କି ଟିକେ ଥଣ୍ଡା ଲାଗନ୍ତା। କିନ୍ତୁ ଏ ବର୍ଷା ଦିନ ଆସିଲାଜେ ଯେତେବେଳେ ପୁରା ପାଣି ପୁରା ଅଧିକରୁ ଅଧିକ ଯେତେବେଳେ ରାସ ରାସ୍ତାରେ ପାଣି ଜାମ ହେଇଯାଉଛି ତ ସେତେବେଳେ ଯିବା ଆସିବା ବି ଅସୁବିଧା ହଉଛି।
ହୁଁ ମାନେ ପା ଯୋଉ ଏବେ ତ ପୁରା କ୍ଲାଇମେଟ ପୁରା ଚେଞ୍ଜ ହେଇକି ରହୁଛି ନା ମାନେ ବର୍ଷା ଦିନେ। ଖରା ବର୍ଷା ଦିନେ ଖରା ହଉଛି ଖରା ଦିନେ ଶୀତ ହଉଛି ମାନେ ଏମିତିଆ ପୁରା ଅଲ୍ଟରନେଟିଭ ହେଇକି ପୁରା ଚାଲିଛି।
ଆଜ୍ଞା।
ସେଥିପାଇଁ ଯୋଉ ଟାଇମ ରେ ଯୋଉଟା ହବା କଥା ସେଇ ଟାଇମ ରେ ନ ହେଇକି ତାର କିଛି ଦିନ ଲେଟ ରେ ହଉଛି ନହେଲେ ବହୁତ ଜଲ୍ଦି ହେଇଯାଉଛି।
ଆଜ୍ଞା।
ହୁଁ ହୁଁ।
ହୁଁ।
ମ ଆପଣ ଏବେ କଣ ପଢନ୍ତି ନା କିଛି ଜବ କରନ୍ତି?
ଅ ନା ମୋର ପ୍ଲସ ଟୁ ସରିଛି ତ ପ୍ଲସ ଥ୍ରୀ କରିବି।
ଆଚ୍ଛା।
ଆଜ୍ଞା।
ଆଉ ଆପଣ ମାନେ କଣ ପସ ସନ ମାନେ ଯିବା ବୁଲିବାକୁ ବସନ୍ତି ଆଉ ଖାଇବା ପିଇବା ମନ ପସନ୍ଦ।
କି। ଆଜ୍ଞା ତ ବୁଲାବୁଲି ଯେତିକି ଘର ଲୋକଙ୍କ ସହ କଲେ ଯେତିକି ଭଲ ଲାଗିଥାଏ କିନ୍ତୁ ସାଙ୍ଗସାଥି ମାନଙ୍କ ସହ ବୁଲାବୁଲି କରିବାଟା ସେଇଟା ବହୁତ ମଜା ଆସିଥାଏ। ତ ତା ତାଙ୍କରି ମାନଙ୍କ ସହ ସାଙ୍ଗ ବୁଲାବୁଲି ତ ହେଇଥାଏ ଖାଇବା ତ ହେଇଥାଏ।
ହୁଁ ହୁଁ ଏମିତି ଆଜି ଏବେ ଏଇ ପର୍ଯ୍ୟନ୍ତ ମାନେ କୋଉ ଭଲ ଜାଗା ଜା- ଯାଇଛନ୍ତି ମାନେ ସବୁଠୁ ବଢିଆ ଲାଗିଥିବ ଯିବା ପାଇଁ ଜାଗା ଟା?
ଆଜ୍ଞା। ତ ଆମେ ଯାଇଛୁ ପ୍ରାୟତଃ ଭୁବନେଶ୍ଵର ଭିତରେ ଯେହେତୁ ତ ଲିଙ୍ଗରାଜ ଯାଇଛୁ ଲିଙ୍ଗରାଜ୍ ପାଖରେ ବି ବିନ୍ଦୁସାଗର ତ ସେଇ ବିନ୍ଦୁସାଗର ଠିକି ବି ଯାଇସୁ ତ ପ୍ରାୟ ଥର ବି ଏଇ ଚାରି ପାଞ୍ଚ ଥର ଗଲୁଣୁ ବିନ୍ଦୁସାଗର ଲିଙ୍ଗରାଜ ଗଲୁଣୁ। ତ ବିନ୍ଦୁସାଗରରେ ଯୋଉ ଭ୍ୟୁ ଟା ଥାଏ ତ ବହୁତ୍ ଭଲ ଲାଗିଥାଏ। ସନ୍ଧ୍ୟା ବେଳକୁ ପୁରା ସୁନ୍ଦର ଦେଖାାଯାଇଥାଏ।
ଏବେ ତ ଏବେ ତ ପ୍ରାୟ ଏବେ ତ ପ୍ରାୟ ବିନ୍ଦୁସ ସାଗରରେ ମାନେ ଇଏ ହେଇକି ରହିଯାଏ ମାନେ ସନ୍ଧ୍ୟା ହେଲା ମାନେ ପୁରା ଭିଡ଼ ହେଇଯାଏ ବହୁତ୍।
ଆଜ୍ଞା ଆଜ୍ଞା ସେଇ ବି ଯୋଉଟା। ପୁରା ବଢିଆ ଦେଖା ଯାଇଥାଏ ଭଲ ଲାଗିଥାଏ ତ ସେଇଟାକୁ ଦେଖିବାକୁ ହିଁ ସବୁ ଯାଇଥାନ୍ତି। ଆଉ ଶାନ୍ତିରେ ବି ସେଠି ବସା ଉଠା କରିଥାନ୍ତି ଗପ୍ ସପ୍ କରିଥାନ୍ତି।
ଆଜ୍ଞା। ଆଉ ସାର୍ ଆପଣଙ୍କୁ କୋଉ ଜାଗା ଅମିତି ବୁଲିବାକୁ ବେଶୀ ପସନ୍ଦ୍
ମାନେ ମୁଁ ତ ଏମିତିରେ ବି ବହୁତ ଜାଗା ବି ମାନେ ମୋର ୟୁଟୁବ୍ ରେ ଗୋଟେ ଚାନେଲ ଅଛି ଜଷ୍ଟ ଟ୍ରାଭେଲିଙ୍ଗ୍ ଜଷ୍ଟ୍ ଷ୍ଟାର୍ଟ। କରିଛି ଓଡିଶାର ପ୍ରାୟ ମାନେ ନୟାଗଡ଼ ଫୁଲବାଣୀ କନ୍ଧମାଳ୍ ତାପରେ ଆମର ଏବେ ରିସେଣ୍ଟଲି ଯାଇଥିଲି ଘଟଗାଁ। ଆଉ ଅନୁଗୁଳ ତାଲଚେର୍ ଏସ ସବୁ ଜାଗା ପ୍ରାୟ ବୁଲି ସାରିଲେଣି।
ଆଜ୍ଞା ତ ଆପଣ ଯେହେତୁ ଟ୍ରାଭେଲିଂ ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଯେହେତୁ ଟ୍ରାଭେଲିଂ ଉପରେ ବେଶୀ।
ହୁଁ।
ଯାହା ହଉ ଆପଣ ପୁରା ତ ଯାଆନ୍ତି ବୁଲିବାକୁ ଏତେ ଜାଗା ଯାଇଛନ୍ତି ବୁଲିବାକୁ। ତ ଆପଣଙ୍କୁ କୋଉ ଜାଗା ଟା ବେଶୀ ଭଲ ଲାଗେ ବୁଲିବାକୁ ଯିବାକୁ ଆପଣ ତ ଏତେ ମୁଁ ଶୁଣିଲି ତ ଆପଣ। ଗୁଡ଼ାଏ ଜାଗା ଯାଇଛନ୍ତି ବୁଲିବାକୁ ପୁଣି ଆପଣଙ୍କ ଚ୍ୟାନେଲ ବି ଅଛି। ତ ବହୁତ୍ ଭଲ୍ ଲାଗେ
ସେ ପ୍ରାୟ। କନ୍ଧମାଳ ଏରିଆ ଯୋଉ ଯାଇଥିଲ ମତେ ସେଇ ଏରିଆ ଟା ବହୁତଢଲଆ ଲାଗିଲା ମାନେ। ଏବେ ଯେତିକି ପ୍ରାୟବହୁ ବଢିଆ ଲାଗେ ଗଛ ଗୋବରା ଜଙ୍ଗଲ ହେଇକି ପାହାଡ ଭିତରେ।
ଆଜ୍ଞା। ଆଜ୍ଞା ମୁଁ ତ ଯହା ଦେଖି ଦେଖିଛି ଆଜ୍ଞା ଯାହା ଫୋନ୍ ରେ ଦେଖିଛି କିନ୍ତୁ କେବେ ଯାଇନି ସେତେ ବାଟ ଯୋଉ ତାରିଣୀ ମାଙ୍କ ମନ୍ଦିର କହିଲେ ଘଟଗାଁ ତାରିଣୀ ତ ଟ୍ୟୁସନ ପିକନିକ ରେ ଥରେ ଯାଇଥିଲି। ଛୁଆବେେଳେ ଯାଇଥିଲି କିନ୍ତୁ ମୋର ଆଉ ମନ ନାହିଁ କିନ୍ତୁ ସାଙ୍ଗମାନଙ୍କ ସହ ଟେ କ୍ସରେ ଯାଇଥିଲି ପିକନିକରେ ତ ସେଠି ତ ବହୁତ ମତେ ଭଲ ଲାଗିଲା ଆଉ ସେ ପାଖା ପାଖି ଏରିଆରେ ବି ଯେତିକି ଜାଗା ଅଛି। ଯୋଉ କଣ ଆଜ୍ଞା ଗୁଣ୍ଡିଚା ଖାଇ। ସାନ ଘାଗେରା ବଡ଼ ଘାଗେରା।
ଆଚ୍ଛା ଆଚ୍ଛା ଆପଣଙ୍କର ତାହେଲେ କୋରାପୁଟ ହିଁ ପୁରା ମାନ ସେ ସାଇଡ୍ ପୁରା ବୁଲିକି ଆସିଥିଲେ।
ଆଜ୍ଞା ସେ ଟିଉସନ୍ ପିକନିକ୍ ସେଇପଟକୁ ଆଜ୍ଞା ଟିଉସନ୍ ପିକରିକିରେ ପିକନିକରେ ନେଇଥିଲେ ଆମ ଟିଉସନ୍ ପିକନିକରେ ତ ବୋହୁତ ଜାଗା ଏମିତି ବୁଲାନ୍ତି। ତ ସେଇପଟ ସାଇଡରେ ଯାହା ଥିଲା ତ ସେଇପଟ ବୁଲୁ ଆଉ ଯୋଉ ଗୋନାସିକା ଅଛି। ତ ସେଠିକି ଯାଇ ଗ ଯାଇ ପାରିଲୁନୁ ଟାଇମର ହେଲାନି କିନ୍ତୁ ଆଉ ବାକି ଗୁଣ୍ଡିଚା ଘାଇ ସାନ ଘାଗାରା ବଡ ଘାଗେରା ଆଉ ଘଟଗାଁ ତାରିଣୀ ମାଙ୍କୁ ବି ଦର୍ଶନ କରିକି ଆସିଥିଲୁ।
ଆଚ୍ଛା ଆଚ୍ଛା ତାହେଲେ ଆପଣ ସେଇ ଜାଗା ମୁଁ ଯୋଉ ଜାଗା ଯାଇନି ସେ ଜାଗା ଯାଇସାରିଚନ୍ତି ମାନେ ଯିବୁ ବୋଲି ପ୍ଲାନ୍ ଥିଲା ବଟ୍ ସମୟର ବୋହୁତ ଅଭାବ ଥିଲା ଯାଇପାରିଲୁନି ସିଆଡେ।
ଆଜ୍ଞା ସାର୍ ତ ସମୟ ବାହାର କରିକି ଯାଆନ୍ତୁ ଆଜ୍ଞା। ଏତେ ଜଳପ୍ରପାତ ହିଁ ସେଇଠି।
ଆ ହଁ ଆହୁରି ମାନେ ସମ୍ବଲପୁର, ବାଲେଶ୍ଵର ମଧ୍ୟ ବୁଲା ସରିଚି କିନ୍ତୁ ସ ମାନେ ସମ୍ବଲପୁର, ବାଲେଶ୍ୱର ତମେ ଯେମିତି କୋହୁଚ କି ଆ ଟିଉସନ୍ ଟାଇମରେ ଯାଇଥିଲ ବୁଲିବା ପାଇଁ। ତ ମୁଁ ବି ସେମିତି ଟିଉସନ୍ ଟାଇମରେ ଯାଇଥିଲେ ବଟ୍ ମୋର ଚ୍ୟାନେଲରେ ସେ ସବୁ ଜିନିଷ ନାଇଁ। ମତଲବ୍ ମାନେ ଯେମିତି ନର୍ମାଲ ଏବେ ଯୋଉ ଜିନିଷ ଷ୍ଟାର୍ଟ କରୁଚି ସେଇ ଜିନିଷ ଗୁଡାକ ଅଛି ଆଉ। ମୋର ଆଉ ଥରେ ସେଇ ଜାଗାକୁ ଯିବାର ମଧ୍ୟ ପ୍ଲାନ୍ ଅଛି ଯୋଉ ଯୋଉ ଜାଗାକୁ ଆଉ ଥରେ ଯାଇାସାରିଚି ମାନେ ସମଲେଇ ମନ୍ଦିରକୁ ମାଙ୍କ ମନ୍ଦିରକୁ ଟିକେ ଯିବାର ଇଚ୍ଛା ଅ ଛି ମାନେ
ଆଜ୍ଞା।
ହୁଁ।
ତ ଆମେ ବି ଯୋଉ ଜାଗାକୁ ବୁଲିବାକୁ ଯାଉ, ତ ସେଠାର ଭିଡିଓ ଆଉ ଆପଣ କେମିତି ଗଲେ। ଆଉ ସେଠି କେମିତି ପହଞ୍ଚିଲେ କଣ କଣ କଲେ। ଆମେ ଯୋଉ ମୋବାଇଲ୍ ମାଧ୍ୟମରେ ତାକୁ ଏବେ ରଖିପାରୁଚୁ ପାଖରେ। ଆଉ ଯେବେ ବି ମନେ ପଡେ ଇଚ୍ଛା ହୁଏ ଦେଖିବାକୁ ତ ଭିଡିଓ ଦେଖିଦେବ ତ ବୋହୁତ ଭଲ ଲାଗିବ ହଁ ଆମେ ଏଇୟା କରିଥିଲୁ ଯାଇଥିଲୁ। ଏଇଆ ସବୁ କରିଥିଲୁ ତ ବୋହୁତ ଭଲ ଲାଗେ। ସେ ସବୁ ବି କରିବାକୁ ଆଜ୍ଞା।
ମାନେ ଆପଣ ତାପରେ ପ୍ଲସଟୁ ପରେ ଆପଣମାନେ କଣ କରିବାର ପ୍ଲାନ ଅଛି।
ଅ ପ୍ଲସ୍ ଟୁ ପରେ ତ ଆଜ୍ଞା ପ୍ଲସ୍ ଟୁ ପରେ ତ ପ୍ଲସ୍ ଥ୍ରୀ କରିବି। କଲେଜ ପାଇଁ ଫର୍ମ ପକା ହେଇଚି ସିଲେକ୍ସନ ଆସି ନି କଲେଜ।
ଆଚ୍ଛା ମାନେ ପ୍ଲସ୍ ଟୁ ପରେ ପ୍ଲସ୍ ଥ୍ରୀ କରିବେ।
ଆଜ୍ଞ। ଆଉ ସାର୍ ଆପଣ ଆଉ ବୁଲାବୁଲି ଉପରେ ଆଉ କିଛି କହିବା ଆଉ କୋଉ ଜାଗା ଏମିତି ଭଲ ଭଲ ଅ ଛି। ‌ ଆପଣ ତ ଟ୍ରାଭେଲିଂ ଉପରେ ଏତେ କଥା କହିଲେଣି ମତେ ତ ବୋହୁତ ଭଲ ଲାଗୁଚି ତ ଆପଣଙ୍କଠୁ ଶୁଣିବାକୁ ଜାଣିବାକୁ ଆଉ କୋଉ ଜାଗାରେ ଆଉ କିଛି କଣ କେମିତି ଅଛି।
ଆଉ ବୋଲେ ଆମର କଣ ଆପଣ ଯ ମୋରେନେଟିଭ ପ୍ଲେସ୍ କହିଦୋଉଚ ଚିଲିକ ବର୍ତମାନ ମାନେ ଆପଣ ଚିଲିକା ବି ଆସିବେ। ବୋହୁତ ବଢିଆ ଜାଗା। ଆ ଚିଲିକା ପ୍ରାୟ ଶୀତ ଦିନ ହିଁ ଆସିବା ଟା ବୋହୁତ ବଢିଆ।
ଆଜ୍ଞା।
ଆଉ ତ ଆମେ ତ ମୁଁ ତ ଏବେ ବି ଭୁବନେଶ୍ୱରରେ ରହୁ ଚି ତ ଛାଡିଲିଣି ଆ ସେମିତିଆ ନର୍ମାଲ ତାପରେ ଆଉ ଜାଗା ତ ଯାଇନି। ଯୋଉ ଜାଗାକୁ ଗଲା ପରେ ଏକ୍ସପ୍ଲୋର କଲା ପରେ ଜାଣିବି କୋଉ ଜାଗା କେମିତି ଆଉ।
ବର୍ତ୍ତମାନ ଯେତିକି ଜାଗା ଯାଇଛି ମ ସବୁଠୁ ଭିତରେ କନ୍ଧମାଳ ର ଦାରିଙ୍ଗବାଡିଟା ହିଁ ସବୁଠୁ ବେଷ୍ଟ ଜାଗା ଭଳିଆ ଲାଗିଲା ଶୀତ ଦିନ ପୁରା ଆମେ ଶୀତ ଦିନେ ଯାଇଥିଲୁ ମ ତଳେ ଟୁ ଡିଗ୍ରୀ ସେଲସିସ ରେ ସେଇଠି ଟେମ୍ପରେଚର ଥିଲା
ଆଜ୍ଞା କଣ ସେଠି ମାନେ ମାନେ ବରଫ ପଡିଥାଏ ମାନେ କୁହନ୍ତୁ ତ ମାନେ ପୁରା କାକର ପଡିକି ମାନେ ପୁରା ବରଫ
ନାଇଁ ଟୁ ଡିଗ୍ରୀ ସେଲସିୟସ ଥିଲା ମାନେ ବରଫ ସେତେବେଳେ ପଡିବ ସେତେବେଳେ ସେଟା ମାଇନସକୁୁ ଟ୍ରାନ୍ସଫର ହବ ସେତେବେଳେ ସେତେବେଳେ ବରଫ ପଡିବା ଷ୍ଟାର୍ଟ ହେଇଯାଏ କିନ୍ତୁ ଟୁ ଡିଗ୍ରୀ ସେଲସିସରେ ଏତେ କିଛି ହୁଏନି। ମୁଁଯେ ତିକି ଏ ସେଟଏ କ୍ସେପ୍ଟ କରିଥିଲ ଯେ ସେ ଜାଗାରେ ହଉଥିବ ଆଉ ଏଇଆ ହଉଥିବ ବଟ ସେ ଜାଗାରେ ସେମିତି କିଛି ନାହିଁ ଆଉ ଯେମିତି ଆମର ଏଇଠି ତ ସେମିତି ମୋ ଶୀତଟା ବହୁତ ପରିମାଣରେ ହୁଏ ଆଉ ଏଠି ଆମର ଯ ମନ ଶୀତ ହେଲେ ମଧ୍ୟ ଆମେ ଖାଲି ଦେହରେ ଟିକେ ବାହାରକୁ ପାରିବେ ପଡିବ ବ ଶୀତ ହେଲେ ଆପଣ ବାହାରକୁ ବାହାରି ପାରିବେ ନାହିଁ।
କିଛି ନା କିଛି ମାନେ ଇଏ କରିକି କଣ ଆମେ ସେଇଠି ଏମତି ରହିଥିଲୁ। ମାନେ ସେ ଜର୍ଣ୍ଣିି ଟା ବି ବହୁତ ମନେ ରହିବ କି। ମାନେ ଶୀତ ଦିନେ ମଧ୍ୟ ଆମେ ବାହାରେ ଶୋଇଥିଲୁ। କାର ଭିତରେ ଶୋଇଥିଲୁ ଶୀତ ଦିନେ, ସେ ଜର୍ଣି ଟା ବହୁତ ମନେ ରହିବ ମୋର।
ଆଜ୍ଞା ତ ଏମିତି କି ସେ କିଛି ଜାଗାକୁ ଯାଇକି ବୁଲାବୁଲି କରିବେ ଆଜ୍ଞା ତ ସେଠି ବି ଦିନ କଟେଇବେ ତ ବହୁତ ଭଲ ଲାଗିଥାଏ ଆଜ୍ଞା।
ହଁ ଏମିତି ମୂଲ୍ୟ ମାନେ ସମୟରୁ କାଢିକି ଟିକେ ଯାଇକି ଗୋଟେ ଗୋଟେ ଜାଗା ବୁଲିକି ଆସିବା ବି ବଢିଆ ଲାଗେ
ଆଉ ମତେ ଏକୁଟି ଆ ଟ୍ରାଭେଲ କରିବା ଭଲ ଲାଗେ। ଏମିତି ମାନେ ସାଙ୍ଗସାଥି ମିଶିକି ଯିବା ମତେ ଏକୁଟି ଆ ଗଲେ କଣ ନା ସେଇ ଅଞ୍ଚଳର ଲୋକମାନେ ସାଙ୍ଗେ ନିଜେ କମ୍ୟୁନିକେଟ କରିବ। ନିଜେ ମିଶିବ ନିଜେ କ କଥା ହବ ଗୋଟେ ଜାଗାକୁ କେମିତି ଯିବ। ସେଇଟା ନିଜେ ପ୍ଲାନ କରିବ ତ ସେଦିନ ମ ନିଜେ ଯିବାକୁ ଏକୁଡିଆ ଯିବାକୁ ଭଲ ଲାଗେ।
ଆଜ୍ଞା ଆପଣଙ୍କ କଥା ଶୁଣିକି ତ ମତେ ବି ବୁଲି ଯିବାକୁ ବହୁତ ଇଚ୍ଛା ହେଲାଣି ତ ମୁ ବି ଜଦି ଏବେ ତ ଛୋ ଟ ଅଛି ତ ଘର ଲୋକଙ୍କ ସହ କେବେ ସୁଯୋଗ ମିଳିଲେ ମିଶିକି ଯିବୁ ସେଆଡେ ବୁଲିବାକୁ ଆଉ।
ଆପଣଙ୍କ ପାଖ ବହୁତ ସମୟ ଅଛି ବୁଲିବା ପାଇଁ ତ ଦେଖନ୍ତୁ ଆପଣଙ୍କ ସମୟରୁ ଗାଡି କିଛି ସମୟ ଯେତହେଲେ ଆପଣ ହାୟାର ଷ୍ଟଡି କରିବେ ତଳେ ଆପଣ ସମୟରୁ କାଢିକି ଆରାମସ ଯିବେ ବୁଲିବା ପାଇଁ।
ଆଜ୍ଞା ତ ସାର୍ ଆପଣ କେବେ ଏମିତି ଓଡ଼ିଶା ବାହହାରକୁ ବୁଲିବାକୁ ଯାଇଛନ୍ତି?
ଅ ଓଡିଶା ବାହାରକୁ ତ ଏଇଯାଏଁ ବି କେବେ ପ୍ଲାନ୍ କରିନାହିଁ ବଟ ଏବେ ଆଗକୁ ଯ ମାନେ ଏଇ ଇୟରରେ ପ୍ଲାନ୍ କରିଛି ଯିବି ବୋଲିଆ ବାହାରକୁ।
ଆଜ୍ଞା।
ପ କଲେଜ ଏକାଡେମିକ୍ସ ଆଉ ପଢା ପଢି ସବୁ ଭିତରେ ବାହାରକୁ ଯାଇ ହଉନି କାହିଁକି ମତେ ଲଙ୍ଗ ଛୁଟି ଗୋଟେ ଓଡିଶାରୁ ବାହାରକୁିବାକୁ ହେଲେ ମତେ ଗୋଟେ ଲଙ୍ଗ ଛୁଟି ଦରକାର ନା ତ ଲଙ୍ଗ ଛୁଟି ନେଇକି ମୁଁ ବାହାରକୁ ଯାଇପାରୁନି ଆଉ କଲେଜ ବି ଛୁଟି ଦେଇବନି। ଆଉ ଯଦି ୱାନ୍ସ ଛୁଟି ନେଲୁ ତ ତାହଲେ ଏକଜାମ ବେଳେ ମତେ ପ୍ରୋବ୍ଲେମ ହବ ସେଥିପାଇଁ
ଆଜ୍ଞା।
ଏଇ ଗୁରେ ଷ୍ଟାଲେ।
ଆଜ୍ଞା। ଓ ସାର ଆଜି ଆପଣଙ୍କ ସହ କଥା ହେଇକି ମତେ ବହୁତ ଭଲ ଲାଗିଲା। ଆଉ କେବେ ସୁଯୋଗ ମିଳେ ଆପ ଆପଣଙ୍କ ସହ କଥା ହେଇକି। ଆଜ୍ଞା ରହିଲି ଆଜ୍ଞା।
ଆଜ୍ଞା ଆଜ୍ଞା। ଠିକି ଅଛି ଠିକି ଅଛି ଠିକ ଅଛି ଧନ୍ୟବାଦ। ଆଜ୍ଞା।